ନମସ୍ ଶୁଭ ସକାଳ
ଶୁଭ ସକାଳ।
ଆଜ୍ଞା।
କେମିତି ଅଛନ୍ତି ଆଉ?
ଆଜ୍ଞା ଆଜ୍ଞା ବହୁତ ଆଜ୍ଞା ଆଜ୍ଞା ମୁଁ ମଧ୍ୟ ବହୁତ ଭଲ ଅଛି ଆଉ କେମିତି ଅଛନ୍ତି ଆପଣ?
ଆଜ୍ଞା ଭଲ ଅଛି କଣ କରୁଛନ୍ତି ଆପଣ?
ଆଜ୍ଞା। ହଁ ଚାଷ କାମ ତ ଟିକେ ଲାଗି ରହିଛି ତା ସହିତ ପଢାପଢି ତ କରିବାକୁ ପଡୁଛି ଆଉ ଆଗକୁ କିଛି କରିବା ପାଇଁ ଆଉ ପରୀକ୍ଷା ପରୀକ୍ଷା ତ ସଫଳ କରିବା ପାଇଁ ଲାଗି ରହିଛି ପ୍ରତିଦିନି ପଢାପଢି କିଛି କିଛି କରିବାକୁ ପଡୁଛି ତା ସହିତ କର୍ମ ମଧ୍ୟ ଚାଲି ଚି ଆଉ ଆପଣଙ୍କର ପଢାପଢି ରହିଛି
ନାଇଁ ପଢାପଢି ମୋର ଚା ରହିନାହିଁ ମୋର ପଢାପଢି ସରିବା ପରେ ମୋର ବ୍ୟବସାୟ ଚାଲି ଚି ବର୍ତ୍ତମାନ ଆପଣ ଯେମିତି କହିଲେ ପଢା ଢ଼ି ଆପଣଙ୍କର ଚାଲିଛି କଣ କଣ କେମିତି? କିଛି ପ୍ରିପରେସନ କରୁଛନ୍ ଯେମିତି କିଛି ଗମେଣ୍ଟ? ଚାକିରି ପାଇଁ କିଛି ରେଡି ହଉଛନ୍ତି କି
ଆଜ୍ଞା ଆଜ୍ଞା ଏଇ ସରକାରୀ ଚାକିରି ପାଇଁ ତ ଚେଷ୍ଟା ଚାଲି ରହିଛି
ଆଛା ସରକାରୀ ଚାକିରି ପାଇଁ କଣ କେମିତି କଣ ପଢୁଛନ୍ତି କଣ ପଢୁଛନ୍ତି ନା
ଆଜ୍ଞା ଆଜ୍ଞା। ଏଇ ବା ତ ଜଗତତି ସରିବା ପରେ ପଢାପଢି ଲାଗି ରହିଛି ଏମିତି ସରକାରୀ ଚାକିରି ପାଇଁ ଆଉ ଯେକୌଣସି ସରକାରୀ ଚାକିରି ବାହାରିଲେ ପରିବର୍ତ୍ତନ ପାଇଁ ସମୟ ଲାଗି ରହିଛି ପଢ଼ାପଢ଼ିରେ ହିଁ ଆଉ ସେମିତି କିଛି ତ ନୁହଁ ଆଜ୍ଞା
ଆଛା ଘର ପରିବାରରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛନ୍ତି କୁଶଣ ବୁ ଜଙ୍ଗଳ ସବୁ ଠିକ ଠାକ ଚାଲିଛି। ଆପଣଙ୍କ ପରିବାର
ହଁ ମୋ ପରିବାରରେ ମଧ୍ୟେ ସମସ୍ତେ ଭଲ ଅଛନ୍ତି। ସମସ୍ତେ ଉୁଶଳ ମଙ୍ଗଳରେ ଅଛନ୍ତି ସମସ୍ତେ ସୁସ୍ଥ ଅଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତେ ଭଲରେ ରୁହନ୍ତୁ ମୁଁ ମଧ୍ୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି ଆପଣ ବୋଧେ ଭଲରେ ରୁହନ୍ତୁ ଆପଣଙ୍କ ପରିବାର ସମସ୍ତେ ଭଲ ରୁହନ୍ତୁ ତ କଣ ରହିଛି ମାନେ ଏବେ ଯେମିତି ବର୍ଷା ଆସିଗଲାଣି ତ କିଛି ଆପଣ ଆପଣ ଚାଷବାସ ହଉଛି ଆପଣ
ଆଜ୍ଞା ଆଜ୍ଞା ଏଇ ଏମିତି ବାଇଗଣ ଏମିତି ଆଜ୍ଞା ଆଜ୍ଞା ଏଇ ବାଇଗଣ କୋବି ଏଗୁଡା ତ ଲାଗି ରହିଛି ଆଉ ବର୍ଷା ଆସିଲା ଆସିବାକୁ ତ ଜଗିଛୁ ସମସ୍ତେ। ପାଗ ତ ଏମିତି ରହିଛି ଖରା ବର୍ଷା ଲାଗି ରହିଛି। ଆଗକୁ ଆସିବ ବର୍ଷା ଆଉ ବର୍ଷ ର ଅପେକ୍ଷା ତ ରହିଛି।
ବର୍ଷା ଆପଣଙ୍କର ଏରିଆରେ ଏବେ ହେଇନାହିଁ।
ଆଜ୍ଞା ଆଜ୍ଞା ହଉ ହଉଚ ମଝିରେ ମଝିରେ କିଛି କିଛି ହୋଇକି ରହିଯାଉଛି ଆଉ ଭଲରେ ଟିକେ ଆସିନି ଆଉ।
ଆପଣ ଯେମିତି କହିଲେ ପ୍ରଥମରୁ ଯେ ଚାଷ ହଉଛି ଆପଣଙ୍କର ଚାଷ କରୁଛନ୍ତି ଚାଷ ସହିତ ଆପଣ ପଢାପଢି କରୁଛନ୍ତି ତ କଣ କଣ ଚାଷ କରୁଛନ୍ତି ଏଗୁକୁ
ଏଇ ବାଇଗଣ ଫୁଲକୋବି ଏଇଗୁଡା ଆଉ।
ଆଛା ତାର ବଜାରରେ କଣ ଦର ରହିଛି ତାର।
ବଜାରରେ ଏମିତି ପନ୍ଦର ଟଙ୍କା ଷୋହଳ ଟଙ୍କା ଏଇ ଏଇ ରହିଛି ଆଉ। ସେ ଦୋକାନ ନେଇକି କିଛି ଅଧିକ ଦରରେ ବିକ୍ରି କରନ୍ତି ଆଉ।
ଆଛା ଆପଣ ଚାଷୀ ହିସାବରେ କଣ ଯାଇି ଡାଇରେକ୍ଟ ଲ ମାନେ ସିଧାସଳଖ ଲୋକଙ୍କୁ ବିକ୍ରି କରନ୍ତି ନା ଅ ବେପାରୀ ମାନଙ୍କୁ ବିକ୍ରି କରନ୍ତି ଆପଣ।
ମାନେ ଏଇ ବେପାରୀ ମାନଙ୍କ
ଆଚ୍ଛା।
ବେପାରୀମାନଙ୍କୁ ଯାଇ ଆମେ ଦୋକାନରେ ଦେଲେ ସେମାନେ ଅଧିକ ଦରରେ ଲୋକମାନଙ୍କୁ ବିକନ୍ତି ଆଉ।
ଆଛା ତାହେଲେ ଆପଣ ବହୁତ ପରିମାଣରେ ଚାଷ କରନ୍ତି।
ଆଜ୍ଞା ଆଜ୍ଞା। ଆମର ପରିବାରରେ ସମସ୍ତେ କରନ୍ତି ମୁଁ ସହଯୋଗ କରେ ଆଉ। ତା ସହିତ ପଢାପଢି ଲାଗି ରହିଛି ଆଉ।
ଆ ତ କିଛି ଜାଣିଛନ୍ତି। ମତେ କିଛି କହିପାରିବେ ଯେ କେମିତି ଚାଷ ହଉଛି। ନାଇ ବାଇଗଣ ଗଛ ଟା ଗୋଟେ କେମିତି ଲଗ ଯାଉଛି।
ଅ ମୁଁ ତ ବର୍ତ୍ତମାନ ସହଜ। ଖାଲି କରୁଛି ତ ବେଶ୍। ପରିମାଣରେ ଏତେ ଜାଣିନାହିଁ। ଆଜ୍ଞା ଆଜ୍ଞା ହଁ ପରିବାରରେ ସମସ୍ତେ କରନ୍ତି। ମୁଁ ବର୍ ପଢାପଢି ଚାଲିଥିଲା ବର୍ତ୍ତମାନ କିଛି କିଛି ଦିନ ହେଲା ସହଯୋଗ କରିଛି ଆଉ।
ଆଛା ଧାନ ଚାଷ ହୁଏ ଆପଣଙ୍କର।
ଚାଷ ନାଇଁ ପରିବା ଚାଷ ହୁ
ପରିବା ଚାଷ ହୁଏ । ଆଚ୍ଛା ଆଉ କିଛି ଯେମିତି ଏବେ ବର୍ଷା ଦିନରେ ଆଉ କିଛି କିଛି ଚାଷ କରିହବ ଆଉ କଣ କଣ ପରିବା କିଛି ଚାଷ କରିହବ ଜାଣିଛନ୍ତି?
ହଁ ଆମର ଏପଟେ ତ ବାଇଗଣ ହିଁ ଅଧିକାଂଶ ଚାଲି ରହୁଛି। ବାଇଗଣ ଟା ଟିକେ ଅଧିକ ପ୍ରାୟ ରହୁଛି ଆଉ ଚାଷ ସମସ୍ତେ କରନ୍ତି। ଘରେ ମଧ୍ୟ ବାଇଗଣ ହିଁ ବହୁତ ଲଗାନ୍ତି।
ନାଇଁ ଆପଣ କଣ ମାନ ହଁ କୁହନ୍ତୁ କୁହନ୍ତୁ।
ନାଇଁ ଆଗକୁ ରଥ ଯାତ୍ରା ଆସୁଛି ବହୁତ ବଡ ଯାତ୍ରା। ଆମ ଓଡିଶାର ମାନେ ଗର୍ବ ଯାହାକି ହଁ। ସେଥିପାଇଁ କଣ ଭାବିଛନ୍ତି ଯାତ୍ରା ମାନେ ଦର୍ଶନ କରିବା ପାଇଁ ଯିବେ।
ଦେଖନ୍ତୁ ପୁରୀ ତ ଯାଇହବନି ବହୁତ ଭିଡ ରୁହେ ସେଇଠି। ତ ମୁଁ ଯୋଉଠି ରହୁଛି ଗୋଟେ ଛୋଟିଆ ସହର ସେଇଠି ମଧ୍ୟ ବହୁତ ଭିଡ ରୁହେ ରଥଯାତ୍ରାୁ ବହୁତ ଭଲ ଯାତ୍ରା ହୁଏ।
ହୁଁ
ଆଉ ସେଇଟାରେ ଆମେ ସୁଯୋଗ ମିଳିଲେ ମୁଁ ଯାଇ ରଥ ଟାଣିବାର ସୌଭାଗ୍ୟ ଯଦି ଥିବ ମୋର। ତାହେଲେ ମୁଁ ନିଶ୍ଚୟ ଯାଇକି ରଥ ଟାଣିପାରିବି।
ରଥଯାତ୍ରା ତ ବିଶାଳ ବଡ଼ ଯାତ୍ରା ସେ ସବୁ ସମସ୍ତ ଜାଗାରେ ଚାଲି ରହିଛି। ଆଉ ବହୁଳ ମାତ୍ରାରେ ଲୋକ ଯାଆନ୍ତି ଯୋଗ ଦିଅ ତି ରଥ ଟାଣିକି କୁଶଳ ମଙ୍ଗଳ ସମସ୍ତଙ୍କର ଦିନ ଯାଏ ଆଉ ଯାତ୍ରା ସହଯୋଗ କରିକି ବୋହୁଳ ମାତ୍ରାରେରେ ଆନନ୍ଦିତ ମଧ୍ୟ ହୁଅନ୍ତି ବହୁତ ବଡ ଯାତ୍ରା ହୁଏ। କେବଳ ପୁରୀ ବୋଲି ନୁହେଁ ସମସ୍ତ ଜାଗାରେ ପାଳନ କରନ୍ତି। ତ ଭଲ ଲାଗେ ଆମ ଏରିଆରେ ମ ମଧ୍ୟ ପାଳନ ହଉଛି ଆଉ ବହୁତ ଲୋକ ଆସନ୍ତି।
ହଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ଷକୁ ଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ଷକୁ ଥରେ ଆସି ଆମକୁ ଦର୍ଶନ ଦିଅନ୍ତି ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ତାଙ୍କର ଯେତିକି ଦୁଃଖ ଅଛି ସୁଖ ଦୁଃଖ ଯାହାବି ଅଛି। ଭକ୍ତ ମାନଙ୍କର ସି ସିଧାସଳଖ ଭାବେ ଶୁଣି ପାରନ୍ତି ଭକ୍ତମାନୋନ ନିଜର କୋହକୁ ନିଜର ଦୁଃଖ କୁ ସିଧାସଳଖ ଭାବେ କହିପାରନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ କୁ
ଆଜ୍ଞା।
ହଁ ସେ ସେଇଟା ହିଁ ବହୁତ ବଡ କଥା।
ସନ୍ତ ଦେଖିବା ପାଇଁ ସୁଯୋଗ ମାନେ ଡରି ଲାଗିଲେ ହିଁ ଆମେ ଯାଇପାରିବା ଆଜ୍ଞା ଆଜ୍ଞା।
ଙ୍କର ଯଦି ଡୋରି ଲାଗିନି ଆପଣ କେତେବେଳେ ବି ଯାଇପାରିବେନି। ଯେ ପର୍ଯ୍ୟନ୍ତ ଡୋରିଲାଗିନି ଆ ଆପଣ ରଥ ମଧ୍ୟ ଟାଣି ପାରିବେନି। ମୁଁ ତ ସେଇଥିପାଇଁ କହିଲି ଯେ ଯଦି ଲାଗିଲା ତମେ ଯାଇକି ରଥ ଟାଣିବା କଥା ଯଦି ଡୋରିଲାଗି ନାହିଁ ଯାଇକି ଆ ଆର ଆଉ ମାନେ ଗୋଟେ କଥା ଥିଲା ଯେ କଣ କହିବେ ଚା ଆଗରୁ କେମିତି ଚାଷ ଥିଲା ଏବେର କଣ ଚାଷ ଅଛି ତାର ପରକ କଣ ରହିଛି ତଫାତ୍ ପାର୍ଥକ୍ କଣରହିଛି ଦିଇଟା ଭିତରେ?
କିଛି କହିପାରିବେ ଯେ ଆଗରୁ ଯେମ ଯେ ଚାଷ ହଉଥିଲା ଆଉ ଏବେର ଚାଷ?
ଆଗରୁ ତ ଚାଷ ଦୂର ବାଟକୁ ଯିବାକୁ ପଡୁଥିଲା। ଆଉ ଘରେ ତ ପରିବାର ସ ସମସ୍ତେ ଯାଆନ୍ତି ମୁଁ କେବେ ମିଶି ନଥିଲି ଯେହେତୁ ମୁଁ ପଢ଼ାପଢ଼ି କରିବା ପାଇଁ ବାହାରେ ରହୁଥିଲି। ଅଲଗା ଗାଁରେ ରହିକି ପଢାପଢି କରୁଥିଲି ଏମିତି ଆଉ ତାପରେ ଏବେ ପରୀକ୍ଷା ସରିବା ପରେ ଗାଁ କୁ ଫେରି ଆସିଛି। ଆଉ ଘରେ କିଛି କିଛି ହାତ ବଢ଼ଉଛି ଆଉ ସାହାଯ୍ୟ କରୁଛି ଘରେ ସେଇଥିପାଇଁ ମୋର ସେତେ ମାନେ ଚାଷ ଉପରେ ଇଏ ନାହିଁ ଆଜ୍ଞା ଆଜ୍ଞା।
ଆଉ ଏବେ ର ଚାଷ ମଧ୍ୟରେ କଣ ପାର୍ଥକ୍ୟ ରହିଛି ମାନେ ଯେମିତି ଆଗ ରୁ ଲଙ୍ଗଳରେ ଚାଷ ହଉଥିଲା ଗାଈ ଙ୍କୁ ଧରିକିନା ଚାଷ କରାହଉଥିଲା ଏବେ ମେସିନ ସବୁ ପଳେଇଆସିଲାଣି ତ ଚାଷ ହଉଛି ତ ପାର୍ଥକ୍ୟ କଣ? ରହିଛି ମାନେ ଆଗର ଚାଷ ଭଲ ଥିଲା ନା ଆଜିର ଭଲ ଚାଷ ଯେମିତି ହଉଛି ପ୍ରଣାଳୀଟା ସେଇଟା ଭଲ? ଅଛି କୋଉଟା ଭଲ ଲାଗୁ
ନାଇଁ ସେବେଟା ତ ଦେଖିଲି ଆଗର ହିଁ ବହୁତ୍ ଭଲ ଥିଲା ବହୁତ୍ ମାନେ ବହୁତ୍ ଭଲ। ଲ ଆଉ ବର୍ତ୍ତମାନ ପାଇଁ ତ ଅ ମାନେ ସୁବିଧା ହେଇଯାଉଛି। କିନ୍ତୁ ଯାନବାହାନ ଅ ଚାଷ ପାଇଁ ସୁବିଧା। ଉଁ ଲୋକଙ୍କୁ ହଉଛି କିନ୍ତୁ ସେଜ ପରିବା ଜ ଅ ଫଳେ ମାନେ ନିଜ ହାତରେ ଯଉ ବୁଣିକି କରାଯ। ଯାଏ ଆଉ ଲଙ୍ଗଳ କରାଯାଏ ସେ ବର୍ଷାର ପାଣି ଆଉ ମାଟି କାଦୁଅରେ ଯଉ ଯାଇ କରୁ ତାର ଉଦ୍ଭାବନ ଆଉ ଆଉ ଗୋଟେ ଯାନବାହାନ ବ୍ୟବହାର କରିକି ଚାଷ କରିବା। ହଁ ତ ପାର୍ଥକ୍ୟ ନିହାତି ଭାବରେ ସମ୍ପୂର୍ଣ୍ଣ ଭାବରେ ଅଲଗାଟା ହଉଛି। ଆଉ ସ୍ଵାଦ ମଧ୍ୟ ଚେଞ୍ଜ ହଉ ସେ ଆଉ କୀଟନାଶକ ସାର ଏଗୁଡ଼ା ମଧ୍ୟ ପରିବର୍ତ୍ତନ ପଳେଇ ଆସୁଛି ଯାହାକି ଆଗ ପୁରା ନୂର୍ତନ ଦିନରେ ଯାହାକି ବହୁତ କମ୍ ପରିମାଣରେ ହଉଥିଲା। ଆଉ ଆଜିକାଲି ଦିନରେ ତ ବହୁ ମାତ୍ରାରେ ବୃଦ୍ଧି ହେଇଗଲାଣି।
ଆପଣ ନିଜେ ମଧ୍ୟ ମାନୁଛନ୍ତି ଯେ ଆପଣ ଯୋଉ ସାର ୟୁଜ ସାର କୀଟନାଶକ ପଦାର୍ଥ ଯାହାବି ବ୍ୟବହାର କରୁଛନ୍ତି। ଚାଷ କରିବା ପାଇଁ ଅ ଫଳ ପନିପରିବା ଯାହାବି ଉତ୍ପାଦନ କରିବା ପାଇଁ ତାହା ସ ପାଦ ମଧ୍ୟ ବଦଳେଇ ଦଉଛି ଏବଂ ତାର
ଉଁ ଯୋଉ ଗୁଣ ରହିଛି ଫଳର କି ପନିପରିବାର ତାହାର ତାହା ଉପରେ ମଧ୍ୟ ସେ କ୍ଷତିକାରକ।
ଆଜ୍ଞା! ଆଜ୍ଞା! ଆଜ୍ଞା! ଆଜ୍ଞା! ନିହାତି ଭାବରେ ଆଜ୍ଞା।
ଆଜ୍ଞା! ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ସହିତ କଥା ହେ ବହୁତ ଖୁସି ଲାଗିଲା।
ଆଜ୍ଞା ମତେ ମଧ୍ୟ ବ ଖୁସି ଲାଗିଲା। ଧନ୍ୟବାଦ ନମସ୍କ ଆର। ଆଜ୍ଞା! ଆଜ୍ଞା!